ହାଲୋ।
ହଁ ସୁ
କୁହ?
ତମେ କଣ ଏଠି ଏ ନମ୍ବରେ କଲ୍ କଲ।
ହଁ ପରା।
ଉ ତାହେଲେ ମୁଁ କରିଥିଲେ ହେଇନଥାନ୍ତା।
ନା ନା ଆପଣ ସବେଳେ କଲ କଲେ କଣ ଠିକ?
ଉଁ ମୋରତ ଆଉ ଦିଟା ରହିଲା ଗୋ ଏଇ କେତେ କେବେ ଦିନ ହେଲା କରୁଛି ଗୋଟିଏ ତମେ?
ଥାଉ ଥାଉ ସବୁ ନର୍ମାଲ ଏଗୁଡା କଣ କହୁଛନ୍ତି?
ମାନେ ଆଉ କଁ ସିକ୍ରେଟ୍ କଥା କଥା ହବା ନା କଣ?
ଓ ନା ନା ଆପଣ କଣ ଖାଇଛନ୍ତି ପିଇଛନ୍ତି କୁହନ୍ତୁ ଆପଣ ଭଲ ଅଛନ୍ତି କି ନାଇଁ?
ନା ମୁଁ ଭଲ ତ କିଛି ନାହିଁ ଖାଲି ଚାଲୁଛି ଆଉ କିଛି କାମ ହଉନି ଖାଲି ଚାଲୁଛି ଆଉ
ଓହୋ କାଇ କାମ କାଇ ହଉନି?
କାମ ମାନେ ଏଇ ମେନ୍ କାମ ହେଇଗଲା କିନ୍ତୁ ଏଇ କମ୍ପ୍ୟୁଟର କ୍ଲାସ ଯାଇଥିଲି। ସେ ସାରେ କଇଲା ଆଟାରେ ଆସିବେ ଆଉ ଐରା ଆଜି ପଢା ହବନି କାଲି ପଢା ହବ। ମୁଁ ଏକା ହେଇ ଆଇଥିଲି ଏକା ଗଲି ଫେର୍ ଫେରି ଆଇଲି।
ଆଚ୍ଛା ଆଚ୍ଛା ଏମିତି କଥା।
ହୁଁ।
ଆଉ ସବୁ କାଲିର ସବୁ କଣ ପ୍ଲାନ?
କଣ କାଲି ତ ପୁରା ଦିନ ସାରା କାମରେ ଚାଲ ଲାଗିଯିବ ଆଉ ଯଦି ଫାଙ୍କା ହେଲା ତାହାଲେ ମୁଁ ବି ଦେଖିବାକୁ ଯିବି ଆଉ
ଆଛା ମତେ କାଇଁ ଲାଗୁନି ହେଇପାରିବ ବୋଲି ସେଇଟା।
ଆଁ ନହେଲେ ନାଇଁ ଆଉ ଆଗେ କାମ ଆଉ
ସେଇ ତ ଆଗ ତ ସେଇଟା ହିଁ ମୁଁ ବି ଆଜି ନହେଲେ ତ କେବେ ହେଇଯିବ?
ହୁଁ ଆଉ ତମେ କୋଉଠି ଅଛ ଏବେ?
ମୁଁ ଏବେ ଆମ ଘରେ ଅଛି।
ଆଚ୍ଛା ତାଙ୍କ ଘରେ ମୁଭି କଥା କହିଦଉଛନ୍ତି।
ନାଇଁ ଘରେ ଟିକେ ଯାଇଚନ୍ତି ତ ଟିକେ ଆଉ ଗୋଟେ ପଡିଶା ଘରକୁ।
ଆଚ୍ଛା ସେଥିପାଇଁ।
ଆମର ଏଇଠି ଏମିତିଆ ଗାଡି ଚଲାଉଛନ୍ତି ଆପଣ ବିଶ୍ୱାସ କରିବେନି ଘୁଁ ଘାଁ କରିକି ଚଲଉଛନ୍ତି।
ଆଉ ଆପଣ କୋଉଥିପାଇଁ ଏତେ ବିଜି ଥିଲେ? ଅଧଘଣ୍ଟେ ଉପରେ ହବ। ହ୍ୟାଲୋ। ହାଲୋ। ହାଲୋ। ହାଲୋ ହାଲୋ। ହାଲୋ। ହାଲୋ।